ହାଲୋ।
ହଁ।
କଣ କରୁଚୁ? ନାଇଁ ମୁଁ କହିଲି ଏଇ ଝିଅ ଫୋନ୍ କରଚି ବୋଲି। ଆ ହୋ ନାଇଁ ଏଇ ବସିଥିଲି।
ଓହୋ, ରୋଷେଇ ଫୋଷେଇ ନାଇଁ କି ଆଜି?
ହଁ ରନ୍ଧା ଟା କରିବି ଆଉ ଟିକେ ଗଲେ ଆଉ। ସଖାଳୁ ତ ଖାଇ ଖୁଆ ସାଇଲୁଣୁ। ଏଇ ପରିବା ଦିଟା କାଟ
ସକାଳୁ କଣ ଖାଉଛ ଜଳଖିଆ ନା ଭାତ ଫାତ ଖାଉଛ? ପଖାଳ ଉଁ, କଣ ଭଜା ଭଜି ଯା କରିଦେଇକି ନାଇଁ କି?
କ- କଲରା ଆଳୁ ଭାଜି ଦେଇଥିଲି। ଆଉ ଉଁ, ପତ୍ର କୋବି ଭାଜିଥିଲୁ ଖାଇ ଦେଇଛୁ। ତୋମ ଆଡେ ବର୍ଷା ଫର୍ଷା
ପତ୍ର ପୋଇ ପତ୍ର ପୋଇ ମାନେ କେମିତି ସେଟା କଣ? ଓହୋ! ପତ୍ର କୋବି ମୋତେ ଶୁଭିଲା ପତ୍ର ପୋଇ।
ନାଇଁ କୋବି, ତୋମ ଆଡ଼େ ବର୍ଷା ଫର୍ଷା ହେଇଛି?
ହଁ ବର୍ଷା ବିତ ବର୍ତ୍ତମାନ ବି ଝିପି ଝିପି ଚାଲୁଚି। ଉପରେ ତ ଲୁଗା ଗୁଡା ଶୁ କେଇଥିଲୁ ଯେ ବର୍ଷା ହେଲା ଠୁ ଧରିକି ପଳେଇ ଆସିଲି ଆଉ।
ଆମ ଆଡେ ତ ରାତି ସେ ଗୋଟା କରୁ ବର୍ଷା ଆରମ୍ଭ ହେଲା ଯେ ଚଡ ଚଡି ଘଡଘଡି ବର୍ଷା। ଏଇନା ଯୋଉ ଟିକେ କମିଲା ଭଳିଆ ଲାଗୁଥୁଲା। ପୁଣି କଣ ଫିର୍ ଫିର୍ ପକେଇଦେଲାଣି।
ହଁ ନାହିଁ ଆମର ଟିକେ ଜଷ୍ଟ ଖାଲି ଟିକେ ଯୋଉ କମି ତ ନ ଥି ଥିଲା ଟିକେ ଯୋଉ କୁଣ୍ଡା ଝାଡିଲା ଭଳିଆ ଯେମିତି ଏମତି ହଉଥିଲା। ପୁଣି ଏଇନା ଟିକେ ଫିର୍ ଫିର୍ ପକଉଚୁ ଯେ ଲୁଗା ଗୁରା ଉପରେ ଶୁଖା ହେଇଥିଲା ପୁଣି ଧରିକି ପଳେଇ ଆସିଲୁ।
ଏଇ ପା ମୁଁ ଆଉ ନଉଥିଲି, ଲାଇନ୍ ନାହିଁ।
ନାହିଁ।
ଯାହା ହଉ କାଲି ଦିନ ମାନ ଆମର ଲାଇନ୍ ଥିଲା ଯେ ପୁରା ଡିମ୍ ହେଇକି ଥିଲା ପରଦିନ ବର୍ଷା ଯୋଗୁ। ଉଁ, କାଲି ଦିନ ମାନ ଡିମ୍ ହେଇ ରହିଲା। ଦିଟା ଦିଟା ତିନି ଟା ବେଳକୁ ଲାଇନ୍ ମ୍ୟାନ୍ କୁ ଇଏ ଗଲେ ଡାକିକି ଆଣିଲେ ଆଣିଲା ଠୁ ସିଏ ସଜାଡ଼ିଲା। ସେଠୁ ଲାଇନ୍ ଟା ରହିଲା ଠୁ ପାଣି ଫାଣି ଉଠେଇ ଦେଇଥିଲୁ। ରାତି ନଅଟା ବେଳକୁ ଯେତେବେଳେ ଶୋଇଲି। ଦଶଟା ବେଳକୁ ସେଠୁ ଆଉ ଥରେ ଉଠେଇକି ଶୋଇଲି ପାଣି। ଉଠେଇ ସାଇଲା ଯାଇ ହେଇ ସଖାଳକୁ ଲାଇନ୍ ନଥିଲା ପୁଣି ଆସିଲାଣି ହେରି।
ଅଁ, ହେପଟେ ଆସୁଛି ଭାରି। ଆମର ତ ଏପଟେ ଭାରି ଅସୁ ସୁବିଧା ଲାଇନ୍ ଫାଇନ୍ ଆସୁନି। ବ- ମୋବା ଏ ଯୋଉ ଇଲେକ୍ଟ୍ରିକ୍ ବାଲା ତ ଫୋନ୍ ସୁଇଜ୍ ଅଫ୍ କରି ର ରଖି ଦଉଚନ୍ତି। ଯେଇ ଏ ଫୋନ୍ ଉଠଉ ନାହାନ୍ତି ଏ ସବୁ ଜାଣିଲେଣି। ଲାଇନ୍ ଲାଇନ୍ କଟିଲା ଆଜିକାଲି ଲୋକ ଲାଇନ୍ ନ ରହିଲେ ଉଁ,
କରିବେ ଆଉ ସିଏ ଏ ସିଏ କଟିକି ଚାଲି କି ଗଲେ ଛୁଆ ଲୋକ ଯିବେନି ଆଉ ତ ମୋବାଇଲ୍ ରେ ଘରେ ବସିକି ଫୋନ୍ କଲେ ଆଉ କାଇଁ
ନା ମୁଁ ଆ, ମୁଁ ହେଇ ସେଇ ମୁଁ କହିଲି ଲୋକ କେହି କିଛି କହୁନାହାନ୍ତି। ତ ସେଇଥିପାଇଁ ଏମାନେ ଏମିତି ହଉଚନ୍ତି। ଦାଲ ଦାଲ ଯାଇକି ଆସିବେ ତ ଏ ବିଲ୍ ମାଗି ଆସୁଛନ୍ତି ନା ନାଇଁ। ଯେହେତୁ ମିଟର୍ ରିଡିଙ୍ଗ କରୁଚନ୍ତି। ଅଁ, ବିଲ୍ ତ ତେ ନେବେ ନା। ସେଇଦିନ ନିଅନ୍ ତ ଗୋଟେ ଦିନ ପରେ ନିଅନ୍ତି। ଦି ଦିନ ପରେ ନିଅନ୍ତୁ। ଆସିବେ ଆସ ଆସିଲେ ଏପାଳି ଭଲ ମୁଁ ସମସ୍ତଙ୍କୁ ଯେତେ ଜଣ ଅଛନ୍ତି ଏଇ ପାଖ ପାଖରେ ମୁଁ ସମସ୍ତଙ୍କୁ କହିଦେଇ ମୁଁ କହିଲି ଏ ପାଳି ବିଲ୍ ଆସିଲେ କେହି ଦବନି ଆଉ ଜଣେ କହିବ ଜଣେ ଦେଇଦବ ବୋଲେ ଉଁ ସେମାନେ ଶୁଣିବେ କି?
ଶୁଣିବେନି।
କୁଆଡ଼େ ଆସିଚ ତମକୁ ତମେ ଯେମିତି ବିଲ୍ ପାଇଁ ତମକୁ ଯିଏ ପଠେଇ ଦଉଛି ସେମିତି ଆମ ତରଫରୁ ପଳେଇବ କହିବ ସେ ଲାଇନ କାଟୁଛ ବୋଲି ସେମାନେ ଏମିତି କହିଲେ।
ହଁ
ତମେ କଣ କା ଲାଇନ୍ କାଟୁଚ ଯେତେବେଳେ ବର୍ଷା ହଉଛି ଘଡଘଡି ଚଡ଼ଚଡ଼ି ମାରୁଛି ଲାଇନ କାଟ ଆମେ କଣ ଇ କିଏ ଜାଣି ପାରୁନି କିନ୍ତୁ ଖାଲି ଟାରେ ତମେ କିଛି ନଥିବ ଲାଇନ ଗୁଡାକ କାଟୁଛୁ ଯେ କି ମଣିଷ କେମିତି ଖରା ଦିନଟାରେ ରହିବ। ଶୀତ ଦିନ ହେଇଛି କି ଯାହାବି ହେଲେ ଲାଇନ ଟା ଦରକାର।
ନିହାତି ଏଟା ଲାଇନ ଟା ନହେଲେ ଚଳି ହଉନି।
କରି ହବନି।
ହେଇପା ଆମ ଦେଇ ଲୁଗା ସୁ ହେଇଥିଲେ ସବୁ ଲୁଗା ରା ହେଇ ତୋଳିକି ଆଣିଲେ ମୁଁ କହିଲି ମୁଁ ସେଇଥିପାଇଁ ନେଲିନି ଲୁଗା ପକେଇବା ପାଇଁ ତଳକୁ ହଁ ମୁଁ ସେ ଲୁଗାରେ ସେ ହଁ ସେ ପୁଟିକ ଉପରେ ଗୋଟେ ତାର ବନ୍ଧା ହେଇଛି ସେଇ ତାରରେ ସବୁଠି ପକେଇଦେବି
ଉୁଁ ହୁଁ ସେଇଟା ଦେଖୁନ ଭାରି ଅସୁବିଧା ହଉଛି ଲାଇନ ଫାଇନ୍ ହେଲେ। ପାଣି ଅସୁବିଧା ଲାଇନ ମାନେ ମୋ ଚାର୍ଜ ଫାର୍ ସେ କଣ ସବୁ ଲାଇଟ ହଉ ମୋବାଇଲ ହଉ ଆଜ କାଲି ତ ମୋବାଇଲ ଏତେ ଜରୁରୀ ହେଇଗଲାଣି ଯେ ସବୁଠି ଦରକାର ଏଣ୍ଟରଟେମେଣ୍ଟ ଖାଲି ନୁହେଁ ତ ସବୁ ଜରୁରୀ ଜାଗାରେ ବି ଦରକାର ହଉଛି ମୋବାଇଲ ଗୁଡାକ
କିଛି କର କିନା କର ଯଦି ମୋବାଇଲ କଥା ହେଇଗଲେ ମନ ଟା ଫ୍ରି ଲାଗିଲା
ହଁ ତମ ପାଠରେ ଦିଅ ଷାଠରେ ଦିଅ ମାନେ ଭଲ ମନ୍ଦ ସବୁଥିରେ ଯେତିକି ଭଲ ଯେତିକି ଖରାପ ତାଠୁ ବି ଅଧିକା ଭଲ ଏତେ ଅସୁବିଧା ହଉଛି ଲାଇନ୍ ନଥିଲେ କୁହନି। ଯୋଉପଟେ ତ ଲାଇନ୍ ଫାଇନ୍ ଯ ଟିକେ ଭଲ ଗାଁଠିଆ ଲୋକ ଅଛନ୍ତି। ସେପଟେ ଗୋଟେ ଗୋଟେ ଜାଗାରେ ଭଲ କାଟ କଟା କଟି ଏତେ ନାହିଁ ଟିକେରେ ଲାଇନ ପଳେଇ ଆସୁଛି ସେ ଏ ମେନ ଏଇ ପଟେ ଏମିତି ହଉଛି ଲାଇନି କେହି ତ କିଛି କହୁନାହାନ୍ତିରା କଣ କି ଘର ଘର ଭୋଟର କରିଦେଲେ ତାଙ୍କ ମାନଙ୍କର ଯଦି ଗୋଟେ ଦିନ ଦି ଦିନ ଚଳି ଯାଉଛି ସେଠୁ ସେମାନେ କଣ କରୁଛନ୍ତି ଏତେ ଆଉ ମୁଣ୍ଡ ଖେଳଉନାହାନ୍ତି ଏଡୁ ତାପରେ କେତେ ତମ ଆଜିଥର ଲାଇନ୍ କଟିଲା ଚାରିଟା ବେଳ କି ଆସିଲା ଭାରି କେତେବେଳେ ତାଙ୍କର ପୁଣି ଚାର୍ଜ ହେଇଗଲା। ପୁଣି ତା ପର ଦିନ ଦେଲା ଖରା ଦିନ ତ ଏମିତି ହୁଏ ନା ଦିନେ ସଜ ହେଇନଥିବ କି ଦି ଘଣ୍ଟା ଚାରି ଘଣ୍ଟା ଆଣୁଥିବ ପୁଣି ତାପ ବର୍ଷା ଆସିବ ଯେ ପୁଣି କଟିବ ପୁଣି ଦି ଦିନ କଟିବ ପୁଣି ସଜା ହୋଇନଥିବ ପୁଣି ତା ଦି ଘଣ୍ଟା ଚାରି ଘଣ୍ଟା ରହିଥିବ। କିନ୍ତ ଏଇ ଦି ଘଣ୍ଟା ଚାରି ଘଣ୍ଟା ଟିକେ ଆସେ ବୋଧ ସେ ଲୋକଙ୍କୁ ଆସ୍ସ୍ତି ପାଣି ଟିକେ କିଏ ଉଠେ ଉଠେଇଦବ କି ମୋବାଇଲ ଟିକେ ଚାର୍ଜ କରିଦବ କି ଲାଇଟ୍ ଫାଇ ଚାର୍ଜ କରିଦବ ଏଇଥିପାଇଁ ବୋଧେ ଆସୁ
ଆମର ବା ଏଇ ଯୋଉ ଲାଇନ ଟା ଯାଉଛି ହେରି ବୋଲି ସବୁବେଳେ ବା ଲକ୍ଷ୍ୟ ରଖୁଥୁ ଦି ଯାଙ୍କ କେତେବେଳେ ଲାଇନ ଆସିବ ଆମ ପାଣି ଟା କିନ୍ତୁ ଆଗେ ଉଠେଇଦବା ଆଉ ହେେ ଯାହା ହଉ କି ନ ହଉ। ପାଣି ଟା ନ ଉଠେଇଲେ ଆମର ଏ ଯାହାେଲେ ପାଣି ଟା ତ ସବୁ ଲାଟିନ୍ ଫାଟିନ ହ ହବୁ ଦରକାର କୋଉଠି ଯିବୁ ପୁଣି ସେୋଉଠି ପୁଣି ପାଣି ପାଇଁ
ଏଇଟା କଣ ଗ୍ୟାସ ଫ୍ୟାସ ଚୁଲି ଲଗେଇକି ବି ଦିନ ରୋଷେଇ ହି ହେଇଯିବ। ଆଉ ଦରକାର ପଡ଼ିଲେ କିନ୍ତୁ ପାଣି ତ ନଥିଲେ କିଏ ଏତେ ଟାଣି ହେଇ କାଢିକୁଢା କି କରିବ ହେରାଆଉ ଅଭ୍ୟାସ ଆଜିକାଲି ଆଉ ଅଛି କି
ଏଇ ବା ଆମ ଏଇ ଯୋଉନା ଫୋନ୍ କଲ କରିବା ପୂର୍ବରୁ ଜଣେ ଆଣିଥିଲେ ବିରି ପେଶିଆକୁ ମୁଁ ଲଗଉଥିଲି ହେଠୁ ମୁଁ କହି ଇଏ କହିଲେ ନେଇଯା ତୋର କଲ୍ ଆସିଲାଣି ତୁ କଥା ହେଇଯା ଆଉ ମୁଁ ବିରିଟାକୁ ପେଷେଇ ଦଉଛି।
ଯାହା ହଉ କେତେ ହେଲ୍ପିଙ୍ଗ ନେଚର ତମ ସ୍ଵାମୀ ନା। ଯାହା ହୋଉ ଏମିତି ସ୍ବାମୀ କେତେ ଶିବ ପୂଜା କରିଥିଲ କହିଲ ଲକ୍ଷେ ନା ଉ ଦି ଲକ୍ଷ ପୂଜା କରିଥିଲ କହିଲ ଯାହା ହଉ ଏମିତି ସ୍ବାମୀ କିଏ ଅଛି? ଆଉ
ଅଟା କଳଟା ତ ଅଛି ଯେତେବେଳେ ଯିଏ ଆସୁଛନ୍ତି ଚାଉଳ ଏଇ ରଜ ଟାଇମରେ ବେଶୀ ପେଶା ପେଶି ହୁଏ ଅଷ୍ଟମୀ, ରଜ ଆଉ ଏଇନା ତ ଆମର ରଜ ବେଳକୁ ମୋର ଜଣେ ଦିଅର ହିସାବ ହେବେ ସେ ମଦ ଫଦ ଖାଇକିରି ଗାଡ଼ି ଆକ୍ସିଡ଼େଣ୍ଟ କରି ମରିଗଲେ ଆଉ ପେଶେଇ ହେଲାନି।
ଏଇ ବର୍ଷ?
ହଁ ହେଠୁ ଆଉ ପେଶେଇ ତ ହେଲାନି ହେଠୁ ହଁ ଯାହା ଯେମିତି ଯିଏ ଅଲଗା ନେଇଗଲେ ପେଶେଇଆକୁ ଏଇ ମଝିରେ ମଝିରେ ଯେମତି ଯାହା ଯେମିତି ଆଣୁଛନ୍ତି ପେଶେଇ ଦଉଛି ଆଉ। ନହେଲେ ସେଇ ଅ ଯୋଉ ସମୟରେ ନାଇଁ ନିଜର ନୁହଁ। ପାଖାପାଖି ମାନେ ଭାଇ ଆଳିଆ।
ଓହୋଃ।
ହଁ କିନ୍ତୁ ଏ ଯୋଉ ଉ ବହୁତ କମ ବୟସ ତାକୁ। ହଁ। ଆ ମୋ ଦେଢ଼ୁଶୁର ତ କିଡ଼ନୀ ଖରାପ ହେଲା ଯେ ସେ ଆ ତିନି ମାସ ହେଲା ମଲେଣି।
ଏଇ ମଦ ନା?
ନାଇଁ ମଦ ସେ ଖାଆନ୍ତି ଆଗରୁ କସିକିରି ମଝିରେ କେମିତି କଣ ହେଲା ଛାଡ଼ି ଦେଲେଣି ଛଅ ସାତ ବର୍ଷ ହେଲାଣି ଛାଡ଼ିଦେଲେ କଣ ଯାହେଲେ ତ ରହିଛି ଇଏ ବୋଲି କିଡି଼ନୀ ଟା ଖରାପ ହେଇଗଲା ଆଉ। ନା ଷାଠିଏ ବର୍ଷ ହେଇନି ଷାଠିଏ ବର୍ଷ ହେଇନି ମୋ ଦେଢ଼ ଶୁର ।
ସବୁ ଜାଣୁଛନ୍ତି ଏଇ ଜିନିଷ ଗୁଡ଼ାକ ଖାଇଲେ ଖରାପ କିନ୍ତୁ ଲୋକ ତଡ଼ି ତଡ଼ି ପିଉଛନ୍ତି ସେଗୁଡା଼ ତ ନହେଲେ ତାଙ୍କର ଏନର୍ଜି ଆସୁନି ଆଉ। ଯେ ସେ ଖାଦ୍ୟ ଖାଇବେନି ପଛେ ସେଇୟାକୁ ପିଇକି ସେ ତାଙ୍କ ଦିନ କଟିଯିବ ଆଉ ମଦ ସେ ଯୋଉ ପୁଡ଼ିଆ। ଉଁ?
ଯୋଉ ଦିଅର ଯିଏ ମରିଗଲେ ସିଏ କଣ ମରିଥାନ୍ତେ କି ପୁରା ଭଲ ଥିଲେ ବା ତାଙ୍କ ପୁଅଟା ତାଙ୍କ ସ୍ତ୍ରୀ ମରିଯାଇଛି ତାଙ୍କ ପୁଅଟାର ଏଇବର୍ଷ ପ୍ଲସଟୁ ସେକେଣ୍ଡ ଇୟର ଏବେ ଯୋଉ ରେଜଲ୍ଟ ବାହାରିଲା ଚାରିଶହ କେତେ ତେୟାଆସି ନା କଣ ଏମତି ରଖିଥିଲା ସେ ପୁଅ ଟା।
ଉଁ ହୁଁ। ସେ ପୁଅଟିର ଆଉ କିଏ ଅଛନ୍ତି ଅଛନ୍ତି ଘର ଲୋକ?
ଯେ ସିଏ ସବୁବେଳେ ଖାଲି କହିବ ଭାଉଜ ମୋ ପୁଅ ଏତିିକି ମାର୍କ ରଖିଛି। ।
କଣ ସଡ଼ନ ମରିଗଲେ?
ହୁଁ ସେଇ ନାଇଁ ନାଇଁ ଆକ୍ସିଡେଣ୍ଟ ତାର ହେଲା ସେଇ ଯୋଉ ଦିଅରର।
ହଉ ତ ମ୍ୟାଡ଼ାମ ଏନା ରୋଷେଇ ଆରମ୍ଭ କରିନ ନା?
ଏଇନା ଆଉ କଣ ପଖାଳ ତ ଅଛି ଆଉ ମୁଁ ବର୍ଷା ହେଲା ବୋଲି ମୁଁ କଣ କରିବି ମୁଁ ତ ରାନ୍ଧି ଦେଇଛିି ଭାତ ଖାଇବି। ଖରାକୁ ଦେଖିକରି ଏଇ ଯୋଉ ଶାଗ ଟା ଅଛି ଆଜି ଭାଜିଦେବି ପୋଟଳ ଆଳୁ ଭାଜିଦେବି ଆଉ। ପୁରା ଭଜା କରିଦେଇିକି ଖାଇଦେବୁ ହଁ। ମୁଁ କଣ କରିଛି ଭାତଉରା ରାନ୍ଧିକି?
ଓହୋଃ।
ମୁଁ କଣ କରୁଛି ଏଇ ଲାଇନ ଟା ଯାଉଛି ଭାରି ବୋଲି ଶୀଘ୍ର ଇଣ୍ଡକ୍ସନ କାଲି ତିନିଟା ଦିଟା କି ସାଢ଼େ ଗୋଟରେ ନା ଦିଟା ବେଳକୁ ଲାଇନ୍ ଆସିଲା ତ ତ ଚାଉଳ ପକେଇଦେଲି ପକେଇ ଦେଲାଠୁ ରାତିରେ ତ ରୁଟି ଖାଉଛୁ ଭାତଟା ପଖାଳ ଦେଇଥିଲି। ମୁଁ କାଲି ସକାଳୁ ଦିଟା ଖାଇବୁ ଖରା ତ ହଉଛି ଗୋଟେ ବେଳକୁ ତା ବାପା ଆସିକି ଇଏ ଥରେ ଖାଉଛନ୍ତି ମୁଁ ତା ଥରେ ଖାଇଦେବି ଆଉ ଦେଖିଲା। ବେଳକୁ ଆଜି ବର୍ଷା ରାତି କୋରୁଛେ ଏଇ ଦିନ
ରଖି ଦେଇଥିବି ଥଣ୍ଡା ପାଣି ସେତ ଆଉ ଯୋଉ ହଁ ହଁ
ଆଉ କଣ କରିବା ମୁଁ ସେଇଠି ଗଲି ୟ କ ଆଉ କଣ? ତମର କଣ କେମତି ଯୋଉ ତମ ପୁଅ ଝିଅ?
ଆମର ତ ଗୋଟେ ଝିଅ ପଢୁଛି ଆଉ ସାନ ସାନ ଆଉ ଗୋଟେ ଯାଆ ର ଗୋଟେ ସାନ ଝିଅଟେ ଯେ ପଢ଼ିନି ଅଛନ୍ତି ସବୁ ପରିବାରରେ ଅ ଚାଷ ଫାସ କରୁଛ ନା? ନାହିଁ ବିଲ ବାଡ଼ି
ନାଇଁ ଆମର ହଁ ଆମର ବିଲଉରା ଅଛି ଚାଷ ଯେ ଭାଗୁଆଳିଆ ଚାଷ କରୁ ମାନେ କେହି ତିନି ଭାଇ ଯାଙ୍କ କରୁନାହାନ୍ତି। ହଁ ଇଏ ଏଲ-ଆଇ-ସି କରୁଛନ୍ତି ଆଗରୁ ଆଗରୁ ମୋ ବଡ ଦେଡ଼ସୁର ଯିଏ ଚାଷ କରନ୍ତି। ସେ ଚା ନା ସେ ଚାଷକୁ ଛାଡିକିରି ଧାନ ବେପାର କଲେ ଧାନ ବେପାର କଲା ପରେ ସେ ଯାହେଲେ ବି ଟିକେ ୱିକ୍ ହେଇଗଲେଣି ଷାଠିଏ ସତୁରୁ ବର୍ଷ ହେଲାଣି ତାଙ୍କୁ ସେ ତାଙ୍କ ପୁଅ କିରି କରିଛି ସେଆଉ ଏତେ କରୁନାହାନ୍ତି ଆଉ
ହୁଁ ଆଉ ଆଉ ଜଣେ ଭାଇ?
ଆଉ ଜଣେ ସେ ଡିଲର ଥିଲେ ଚାଉଳ ଫାଉଳ ଇଏ ଡିଲର
ଓହୋ ଆ ଯେମିତି ଆଉ ଚଳୁଛ ଆଉ ତମ ହଜବେଣ୍ଡ ଏମାନେ ଏଇ ଯୋଉ କଳ ମଳ ଏଇରା ସବୁ କରିଛ ନାଇ କି?
ନାଇଁ ଏଲ-ଆଇ-ସି ଏଜେଣ୍ଟ ସେ ତାଙ୍କର
ଓହୋ ଆଉ ଚାଲିଛି ତମର ଆଉ।
ହଁ।
ଏ କଳ ଗୁଡା କିଏ ଚଲାଉଛି ତମେ ଚଲାଉଛ?
ହଁ ମୁଁ ଘରେ ତ ରହୁଛି ମୁଁ ଚଲେଇ ଦଉଛି ଆଉ
ସେଥିରେ ତମର ଜାଇ ଫାଇ ସବୁ ଇଏ କରୁଛ ନା ଖାଲି ଅଟା
ଯାହା ହବ ଖାଲି ଗୁଣ୍ଡ ଜିନିଷ ହିଁ ହବ।
ଗୁଣ୍ଡ ଛତୁଆ ଫୁତୁଆ ନା କି? ଛତୁ ଏଇ ଯୋଉ ଛତୁଆ ଫତୁଆ ଗୁଡା ହଉଥିବ ଆଉ ଗୁଣ୍ଡ ଆଉ
ଯୋଉ ଚାଉଳ ଗୁଣ୍ଡ କରିବୁ ହଁ ଚୁନା ହଁ। ଚାଉଳ ଚୁନା କୁ ବିରି ଚୁନା ଯିଏ ଯାହା କରିବ ଚା
ବିରି, ଅଟା, ଛତୁଆ ଏଇଗୁଡାକ ନାଇଁ କି? ଓହୋ।
ଆଉ ଯୋଉରା ବିଧି ଫାଳ ଫାଳ କରୁଛନ୍ତି ସେଇଟା ଅଲଗା ପ୍ରକାର ଆଉ ଗୋଟେ ପ୍ରକାରର ଫଳ
ଆଉଟେ ଯୋଉଟା କି ଭାଟିରେ ଯାଇ ଫାଇ କରାଯାଏ, ନାଇ କି? ସେଇଟା ମର ନାହିଁ। ସେଇଟା ତା ସାଙ୍ଗରେ କରିଦଉନ ମନ୍ଦା ତ ଭଲ।
ହଁ ସେଟା ହଁ ତ ଭଲ ସେଉ କାଇହିଁ ଆଣିନାହାନ୍ତି ତ କହୁଛ ଗୋଟେ ଧାନ କଳ ଛୋଟଟେ ଆଣିବେ ଆଉ ସେଇଟା ଚା ଖାଲି ଅରୁଆ ଫରୁଆ ଯିଏ ଗାଁଉଳି ଲୋକ ବେଶୀ ବାଟ ନଯିବେ ହଁ ଅଳ୍ପ ଅଳ୍ପ ଆଣି ଘରେ ପେସି ଦେବେ ମୁଁ କହିଲି ଆଣ ହାରି ପକେଇଦିଅ ଆଉ ହଁ ଅଛି ତ ଗୋଟେ କଳ ହଁ ଲୋକଙ୍କୁ ପେଶେଇ ଦେଇକି ଯିବେ
ଏ ପାଖାପାଖି ଯଦି ହଉଛି ଯେଇ ବିଜନେସ ଗୁଡାକ ଏରା କରିବନି କଣ ପାଇଁ?
ଏଇଟା ଭଲ ଆମ ଚାଲିବ ଏଇଠି, ହଁ। ଏରା କଣ ଅଟା ଅଟା ମିଳୁଥିଲା ଗହମ ମିଳୁଥିଲା ବୋଲି ଲୋକ ବେଶୀ ପେଶଉଥିଲେ ଏଇ ଏଇନା ଗହମ ଟା ବନ୍ଦ କରିଦେଲା।
ହୁଁ ହୁଁ।
ବନ୍ଦ କରିଦେଲା ଠୁ ଆଉ ବାଗ ହଉନି ଆଉ ହଉ ମୁଁ ଯାଉଛି କଣ ଟିକେ ଦେଖେଇ କଣ ହଁଁ।
ହଁ ଯାଉଛି ମୋର ଅଛି କାମ ହଉ